ବନ୍ଧୁ ପ୍ରଣାମ।
ହଁ ହଁ ପ୍ରଣାମ।
ଆଉ କଣ ଖବର?
ନା ଖବର କଣ ଏଇ ଗାଁରେ ବୁଲିବା କଥା ଆଉ।
ଗାଁରେ ବୁଲୁଚ ଆଉ ଆଜି ଗାଁରେ ପାଗ କିପରି?
ପାଗ ଟିକେ କାଉଁଳିଆ ଅଛି ବର୍ଷା ହେଇପାରେ ଚାରିଟା ବେଳୁ।
ଏତେ ଖରା ନାହିଁ।
ନା ଖରା ବେଶୀ ନାହିଁ।
ପାଗ ପରିବର୍ତ୍ତନ ହେଲାଣି ଆଉ ବି ଏତେ ଆଗକୁ ଖରା ଆସିବ?
ମାଆ ବାପା।
ରଜ ଘଡି ଆସିଲାଣି।
ହଁ ରଜ ଘଡିରେ ଡ୍ରେସ୍ ଫେସ୍ କିଣିଲୁଣିନା?
ନା କିଣିନି ଦେଖିବା କାଲି ଆଡକୁ ଯିବା? କଣ ଆଉ ଡ୍ରେସ ପତ୍ର କରିବା?
ପିଠା ପିଠା ଖାଇକି ତିନି ଦିନି ପୁରା। ଏତେଦିନ।
ହଁ ରଜରେ ତ ପ୍ରସିଦ୍ଧ ଆମର ପୋଡପିଠା।
ହଁ।
ଖାଇବା।
ଆଉ କୁଆଡେ ଗୋଟେ ପ୍ରୋଗ୍ରାମ କର ଯିବା ରଜରେ।
ରଜରେ ଆଉ କୁଆଡେ ଯିବା କି ସାନ ଘାଗରା।
ହଁ ସେଟା ତ ଗୋଟେ ଭଲ ଜାଗା।
ହୁଁ ସାନ ଘାଗରା ଗଲେ ଭୋଜି ଭାତ କରିକି ଖାଇ ପିଇକି ଆଇଲେ ହୁଅନ୍ତା।
ହଁ।
ଆଉ ବର୍ଷା ହେଲେ ଗୋଟେ କଣ କିପରି ଚଳିବ ଖରା ହେଲେ କୁଆଡେ କିଛି। ଯାଇ ହବନି ଯିବା ଭାରି କଷ୍ଟକର ହେଇଯିବ।
ହୁଁ। ଆମ କେଉଁଝର କେଉଁଝର ଜାଗା ଯିବା କି? କେଉଁଝରର ପୁରା ବଢିଆ ଏରିଆ ସେରା ପାହାଡ଼ ଏରିଆ ପୁରା ଗାଧୋଇ ପାଧେଇ ଆସିବା।
ଜର ଗଲେ ତ ହବ ଆଉ ଦୂର ଟିକେ ଅଧିକ ହଉଛି। ଛୁଆ ବି ରାଜି ହେବା ଦରକାର।
ହଁ ଛୁଆ ରାଜି ହେବେ ତ।
ହଉ ଦେଖାଯାଉ କଣ ଛୁଆଙ୍କୁ ପଚାରିକି କହିିବା ଆଉ।
ଆଜିିବା ଆମ ମାଷ୍ଟର କହୁଥିଲା ଆମ ସାର ଜଗନ୍ନାଥ ସାର୍।
ହୁଁ।
ସେ କହୁଥିଲେ ଆଉ ଯିବାକୁ ଏଠିକି ରଜରେ ଅଶୋକଝର ଜଟା ଧରି।
ସତରେ ନା ମିଛରେ କୋଉଦିନ କହୁଥିଲେ?
ଆଜି ସକାଳେ ଯୋଉ ଗୋଟେ କାଟୁଥିଲି ପୁ
ହଁ ମତଉନୁ ମତା।
ହୁଁ ହୁଁ।
ମତେ ଆ ଯିବା ରଜରେ ଗୋ ଗୋଟେ ଦିନ ସୋମବାର ଯିବା ମଜାମଜି କରିକି ଆସିବା।
ସୋମବାରେ ସେ କହୁଛି ରବିବାରେ ଗଲେ କହିଲା ବାର ଫାର ଅଛି ଗଲେ ଆଇଁଷ ଫାଇଁସ ସେଠି କରନ୍ତି ଗାଧା ଗାଧ ହେଇଛି ସବୁଠ ସୁବିଧା ଅଛି।
ହୁଁ।
ହଉ ଟିକେ ବୁଲିବାଲି ଆସ ରୋଡରେ ପୁଣି ଗୋଟେ ପାର୍କ ଗୋଟେ ଭଲ ପାର୍କେ
ସିଏ ରଜରେ ସବୁ ଭିଡ ହେଇଯିବ।
ହଁ ରଜରେ ତ ବାରେ ତୁ ବସି ପାରିବୁନୁ।
ହଁ ସେଇ ଗାଧା ଗାଧି ସେ ସେ ରଜରେ ସବୁଆଡେ ଭିଡ। ଆମେ ବି ଯାହା ଭାବିଥିବା ସେମତି ଶହେ ଜଣ ସେୟଆ ଭାବିଥିବେ ସବୁ ବି ଯିବେ ସେଇ ଅଶୋକଝରରେ ସେଇଠି ଗଡାପଡା ମାଡ ଗୋଳି ସେଇଠି ହବ।
ହୁଁ।
ହଁ ଭଲ। ଆଉ ଆଜି ଖରାବେଳେ କଣ ଖାଦ୍ୟ ହେଇଥିଲା?
ହୁଁ ପଖାଳ ଖାଇବା କଥା ଆଉ
ପଖାଳ।
ପଖାଳ ଆଉ ଏଇ ପୋଡାପୋଡ଼ି ଟିକେ କରିଦେଲେ ଆମ୍ବୁଲ ଝୋଳ। ସେ ତ ଉଠି ଜିବତ।
ଆମେ ଓଡିଆ ପଖାଳ ଭାରି ବଢ଼ିଆ ଆଉ ଦେହ ସୁସ୍ଥ ରହିବ ପଖାଳ ଖାଇଲେ।
ହ ବା।
ଯାହା ହଉ ପଖାଳ ଖଣ୍ଡେ ଖାଉଛୁ ଆଉ
ହଁ।
ମୁଁ ପା ବାରିରେ ମଳେ ଶାଗ ନଗେଇଥିଲି।
ହଁ।
ଆଉ କେତେ ସେ ସାର ଔଷଧ ଜାତୀୟ ଖାଦ୍ୟ ଖାଇବୁ। ଆଉ ଶାଗମୟ ଲଗେଇଥିଲି ଶାଗ ଦିଟା ଭାଜିକି। ପଖାଳ ଖାଇଲି ଆଉ ଏ ତ ସାର ଭାର ବିନା ସାରରେ ଶାଗ ଖତ ମ ତ ଦଉଛୁ। ପ୍ରାକୃତିକ ଜିନିଷ ଆଉ ସେୟାକୁ ଖାଇଲେ ଦେହ ସୁସ୍ଥ ରହିବ ଆଉ ଏବେ ତ ଯୋଉ ରୋଗ ବୈରାଗ ହେଲାଣି?
ହଁ ବା।
ଲୋକ ଚାଳିଶ ବର୍ଷରେ ମରୁଛନ୍ତି।
ହଁ।
କଣ କରିବା ଆଉ?
ହ ମୁବା ଗେଣ୍ଡୁ ଚାଷ କରୁଛି।
ଚାଷ
ହଁ।
ଯାହା ହଉ ଘରେ ବସିବା ଅପେକ୍ଷା କିଛି ଲଗେଇଦେଲେ ଆହୁରି ସୁବିଧା।
ଗେଣ୍ଡୁ ଚାଷ କରିଚି ସାର ଫାର ଆଜି ଦଉଥିଲି ସକାଳେ ଦେଇକି ଆଇିଲି ଆଉ
ଭଲ ସକାଳେ ଘଣ୍ଟେ ଘଣ୍ଟେ ବଗିଚାରେ କାମ କରିବା ଦେହ ପାଇଁ ସ୍ୱାସ୍ ଦେହ ପାଇଁଁ ଭଲ୍‌
ଅ ହ ହ ହ ଦେହ ଭଲ ନାଇଁ। ତଳେ
ଆଉ କି ପରିବା ଲଗାହେଇଚି ବାଡ଼ିରେ।
ସାରୁ ଲଗେଇଚ ଶାଗ ସାରୁ। ଆଉ ଯୋଉ ଲିଚୁ ଗଛ ହଉଥିଲା ବାରିରେ ଆଉ ହଉଚି?
ନାଁ ମ ଲିଚୁ କଣ ଆଉ ହଉଚି।
ଆତ ଆତ।
ହଁ ଆତ ହଉଚି। ଆତ ପଣସ ହଉଚି ଆମ୍ବ ହଉଚି।
ଆ ପଣସ ଆମ୍ବ ତ ଏଇ ରଜ ଟାଇମ ରେ ପାଚୁଥିବ ଏଇ ଯୋଉ ଗରମରେ।
ଏବେ ତ ଏବେ ଖଜୁରୀ କଣ୍ଟା ପାଚିଚି।
ପାଚୁଛି।
ହଁ ଆମ ଆଡେ ଆଇ କହୁଥିଲ ଖଜୁରୀ କୋଳି ଖାଇକି
ଯାହା ହଉ ଯିବା ଦେଖିଆ ଏଇ ବର୍ଷା ପାଗରେ ଆଉ।
ଓପା ଖଜୁରୀ କୋଳି ଖାଇ ଖାଇ ଗଛ ମଞ୍ଜି ପକେଇ ଗଛ ଉଠିଲାଣି।
ଯାହା ହଉ ସେ ପୁଣି ହବ ପୁଣି ଖାଇବ ଆଉ କଣ।
ହଁ।
ଆଉ। ଯିବ।
ହରିପୁର ଦେଖିବା ଚାରିଟା ବେଳୁକୁ ଜଦି ହବ ଯିବା ଆଉ।
ହଁ ଯିବା ଟା ଡ୍ରେସ ପତ୍ର ନେଇ ଆସିବୁ। ସବୁ ଆଡଭର୍ଟାଇଜ କରୁଚନ୍ତି ସବୁ। ଛୋଟ ମୋଟ ଦୋକାନୀ ହେଲା କି ଆଉ ଦେଖିବା ତାଙ୍କ ଭିଡିଓ ଗୋଟେ ଦେଖିକି ଯିବା କହିବା ଆମେ ଫଲୋ ସବସ୍କ୍ରାଇବ୍ କରିଚୁ ଆଉ କିଛି ଡିସକାଉଣ୍ଟ ତ ନିଶ୍ଚିତ ରହିବା କଥା।
ତାଙ୍କୁ କହିକି ନେଇ ଆସିବା ରଜ ପାଇଁ କଣ ଗେଞ୍ଜି ଫେଞ୍ଜି।
ହଁ ସେଇ ସାଇ କଲେସନ ଗୋଟେ କଣ ସେଇଟା ଗୋଟେ ଭଲ ଭାବେ ଚାଲିଛି।
ଆଁ।
ସାଇ କଲେକ୍ସନ
ହଁ ଯାହା ସାଇ କେଲେକସନ ଜଗଦୀଶ ଇଏ ସବୁ।
ଇଏ କୋଉଠୁ ଗୋଟେ ଉଠେଇବା ଆଉ।
ଆଉ ଆଜି ବର୍ଷା ହବାର ଚାନ୍ ସମ୍ଭାବନା ଅଛି ଗାଁ ରେ।
ହଁ ତ ବର୍ଷା ତ ହବ ତ ଯାହା ହେଲେ ଆଉ ପାଗ କାଉଁଳିଆ କଲାଣି।
ଆଁ ଖଟା ଦିନ ସରିଗଲାଣି ବର୍ଷା ହବ ବି ଦରକାର। ଲୋକ ସବୁଦିନ ରହିଯିବେ। ସବୁ ଋତୁରେ ଦୁଃଖ ଗ୍ରୀଷ୍ମ ଋତୁ ଖୁସିରେ ରହିବା ଟିକେ ଶରୀର ପାଇଁ ହାନିକାରକ।
ହଁ ନା ଶୀତ ଟା ବି ଏଥରକ ଜୋରେ ହେଇଚି
ଖରା ହବା ସ୍ୱାଭାବିକ କଥା ଆଉ। ଆଉ।
ହଉ। ହଁ କଣ ଖାଇଛୁ ଭାଇନା।
ହଁ
ହଁ ଗାଈ ଦିଟା ରଖିଛି।
କ୍ଷୀର ଫିର ଦେଉଛି ନା।
କ୍ଷୀର ଫିର ଦଉଛନ୍ତି। ବାଛୁରୀ ବି ବୋଧେ ଏବେ
ଇଏ ଆମ ବଜାର କଥା କହନା ଏପଟେ ତ ସବୁ ଠକିବାକୁ ବଇଛନ୍ତି।
ହଁ ପଛକୁ ବୁଲିଲେ ସାଙ୍ଗେ ସାଙ୍ଗେ।
ସ୍ଵଚ୍ଛ ଜିନିଷ ଟାକୁ ଆମେ ପାଇପାରୁଛୁ। ଯାାଉ ଗାଁରେ ରହିଲେ ଗାଈ ଫାଇ ଖଣ୍ଡେ ରଖି।
ହଁ।
ଆଉ ଚାଷ ଫାସ କରୁଥିବ। ଯାହା ହଉ ଦେହ ପାଇଁ ଭଲ ରହୁଥିବ ଆଉ।
ଆଉ ଛେନା ଫେନା କରୁଚ ନା?
ହଁ ଛେନା ଦହି ଛେନା ଘିଅ ହଉଛି।
ଯାହା ହଉ ଘିଅ ରେଟ୍ ତ ଏଠି ବାରଶହ କିଲୋ।
ଆଉ ହଁ ସେଇ ଜଣେ ଚାଷ ତ ଆଉ।
ଆଉ କିଲେ ଘିଅ କଲା ବେଳକୁ କେତେ ସମୟ ନବ।
ହଉ ଆ ଜାଣିଣି ଗୋଟେ ଗାଈ ଯଦି ମାନେ ତାର ଯେତିକି ସେ କ୍ଷୀର ଦବ ତା ବାଛୁରୀ ସମୟରେ ଏ ଦି କିିଲ ହବ ଘି ଘିଅ ହେବ।
ହଁ
ଆଉ କଣ ବୁଝିବ ମୁ କିଛି ଗୋଟେ କରିବା କଥା ଆଉ
ହଁ ଗାଈଟେ ରଖିଲି ତା ପଛରେ ନ ନାଗିଲେ ଜିନିଷ କେମିତି ପାଇବ। କୁଣ୍ଡା ଚୋକଡ ଘାସ ଆଉ ଏଇ ଯୋଉ ଖରା ହଉଛି ତାକୁ ଠିକ ଟାଇମ ରେ ଗାଧୁଆପାଧୁଆ କଲେ।
ହଁ ବା ସେ ଗାଈ ସବୁ ମଣିଷ ରହିପାରୁନାହାନ୍ତି ଆଉ ସେ ଗାଈ ଲୋକ କେମିତି।
ଗୋମାତା ଗାଈ ଆମ ଜନନୀ।
ମୋତେ ପିଛେ ଆସେ। ହଁ ହଁ ମୁଁ ଡିପ୍ଲୋମାକ ଆଡ଼ମିସନ କରିଛି।
ହଁ କୋଉଠି ସେଟା?
ସାହାପୁର ଆଗକୁ ଯ
ଓହୋ କଣ କେତେ ବର୍ଷକୁ?
ବର୍ଷକୁ ପଚାଶ ହଜାର ନେଲେ।
ସ୍କଲାରସିପ୍ ବାବଦରେ କିଛି ମିଳିବ।
ସ୍କଲାରସୀପ କଣ ବାପାଙ୍କର ଗମେଣ୍ଟ ଚାକିରୀ ସେ କଣ ଆସିବ।
ହୁଁ ଗମେଣ୍ଟ ଚାକିରିୀରେ ଆସିବା ଟିକେ କଷ୍ଟକର ହେଇଯିବ।
ହଁ ଯଦି ସେ ତାଙ୍କର ଇଏଟା କଣ ଫାର୍ମର ଫାର୍ମର ପକେଇକି ଯଦି ଆଣିପାରିବେ ନହେଲେ ନାଇଁ ଆସିବନି ଆଉ।
ହଁ ହେଇପାରିବ।
ପ୍ରାୟ ଗମେଣ୍ଟ ଛୁଆ ସବୁ ପ୍ରାୟ ବି ଆନ ପାଉଛନ୍ତି।
ହଁ ପାଇ ଓ ହବୁ ଚେଷ୍ଟା କଲେ ପାଇବ।
ହଁ।
ଆଉ କାଳିଆ ପୁଅ କଣ କରୁଛି?
କାଳିଆ ପୁଅ ବା ସେ ଡିପ୍ଲୋମା କରୁଛି।
କୋଉଥିରେ କରିଛି ସେ ମେକାନିକାଲ?
ଏ ନା ନା ସେ ଇଲେଟିକାଲ୍।
ଇଲେକ୍ଟ୍ରିକାଲ କରୁଚି ଆଁ।
ହୁଁ।
ତାର କୋଉ ଦିନ ଯୋଡି ଥିଲା ନା ନା ଖାଲି ଇଲେକ୍ଟ୍ରିକାଲ ଏମ ପକେଇ ଦେଇଛି?
ତାର ତାରକୁ ଦେଖିଲେ ସିଏ ଯାଇ କୋସେ ଦୂରରେ ଉଠିବ ସେ ମୁଁ କହିଲି ନାଁ କୁ ଗୋଟେ ସାଟିଫିକେଟ ପାଇଁ ଖାଲି ଗୋଟେ କରୁଚି ଆଉ।
ହୁଁ ଲାଭ କଣ ସାର୍ଟିଫିକେଟ ଯା ଆଣିଲେ ଯଦି କାମ ଶିଖିନଥିବ ଆଉ ହଉ ଯାହା ହଉ ସେ କରିଦେଲଣି ତ ତାର ସରିଯିବ ବୋଧ ଏ ବର୍ଷ?
ନା ତାର ଆଉ ବର୍ଷେ ନା ତାର ଏଇଟାକୁ ଦି ବର୍ଷ ହେଲା। ହଁ ତିନି ବର୍ଷ ହେଲା।
ହଁ ତାହେଲେ ତୋର ଏଥର ବର୍ଷେ ହବ ଆରମ୍ଭ ହବ ନାଇଁ? ତୋର ବର୍ଷେ ହେଲାକୁ ତାର ସରି ଯାଇଥିବ।
ହଁ। ତା ସାଙ୍ଗେ ଜାଣିକି ଦି ବର୍ଷ ଯିବି ଆଉ।
ଦିଇ ବର୍ଷ କେମିତି ଯିବୁ ବା ବର୍ଷା ନା ତାର ବା ଏଇ ଥରକ ଦୁଇ ବର୍ଷ ହେଲା ବା।
ନା ନା ବର୍ଷେ ହେଲା ସେ ଦି ବର୍ଷ ହେଇ ତା ପଢିବ।
ଓହୋ।
ଆ କୋଥ
ତାର ବର୍ଷେ ହେଲା ଏଇଥରକ ନାଇଁ?
ହଁ ତାର ଏଇଥରକ ବର୍ଷେ ହଁ,
ଦି ବର୍ଷ ହେଲେ ଆଉ ତୁ ତା ସହିତ ଦି ବର୍ଷ ଯିବୁ ବର୍ଷେ ଏକୁଟିଆ ଆଉ।
ହଁ।
ଆଉ ଦି ବର୍ଷରେ ଜାଗା ଜାଣିଯିବୁ।
ହଁ ମୁଁ ଜାଗା ଜାଣିନି ଛୁଆ ଚିହ୍ନା ହେଇଗଲେ ପଳେଇବନି ଏତେ
ହଁ।
ବେଶୀ ବାଟ ନୁହଁମ ଏଇ ପନ୍ଦର କୋଡ଼ିଏ କିଲୋମିଟର ଖଣ୍ଡେ ହବ।
ପନ୍ଦର କୋଡିଏ କିଲୋମିଟର ମାନେ ଅଧଘଣ୍ଟା ଲାଗିବ ଆଉ।
ହଁ।
ଆଉ ଆଜି ଖରାବେଳେ କଣ ଖାଇଆ ହେଇଥିଲା?
ଆଉ ଭାତ, ଡାଲି, ଶାଗ ଏଇଆଉ।
ଭାତ, ଡାଲି, ଶାଗ?
ତମେ ଖାଇଲଇଁ କି?
ହଁ ସ୍ୱାସ୍ଥ୍ୟ ଖାଦ୍ୟ ଆଉ ଭଲ।
ତମେ ଖାଇସାରିଲଣି?
ହଁ ହଁ ଆମେ ଖାଇସାରିଲଣୁ।
ହଉ ମୁଁ ଯାଉଛି ଶୋଇବି।
ଶୋଇପଡିବୁ?
ହଁ।
ହଉ ଯା ଆଉ।